ହାଲୋ।
ହଁ ସାର୍ ନମସ୍କାର।
ଆଜ୍ଞା ନମସ୍କାର ଆଜ୍ଞା କେମିତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଆଜ୍ଞା ମୁଁ ଭଲ ଅଛି କି ମଧ୍ୟାହ୍ନ ଭୋଜନ ସରିଲାନି ଆପଣଙ୍କର।
କଣ କହିଲେ?
ନାଇଁ ମଧ୍ୟାହ୍ନ ଭୋଜନ ସରିଲାଣି କି କୋହୁଥିଲି।
ହଁ ମଧ୍ୟାହ୍ନ ଭୋଜନ ସରିଲାଣି ସାର ଆ ଆପଣ କଣ ଦୂରରେ ଅଛନ୍ତି କି ଫୋନ୍ ସ୍ପିକର୍ ପାଖରେ ଟିକେ କଥା କହିବେ କି?
ଆଉ ଘରେ କେମିତି ଅଛନ୍ତି ଆପଣ।
ସାର୍ ଆପଣଙ୍କ କଥା କିଛି ଶୁଭାଯାଉନି ଟିକେ ସ୍ପିକର୍ ପାଖରେ କଥା କହିବେ କି?
ହଁ ମୁଁ ତ ଆକାଶ ନାଇଁ ଆପଣଙ୍କ ଭଏସ୍ ବି ଠିକ ସେ କ୍ଲିୟର ହଉନି।
ଆଚ୍ଛା ଏବେ ଶୁଭାଗଲା ଆପଣଙ୍କ କଥା।
ଓ ହୋ ଏବେ ଶୁଭିଲା। ହଁ ଠିକ୍ ଅଛି ତ ମୁଁ କହୁଥିଲି ଆଜିିକାଲିିକା ଦେଖନ୍ତୁ ଆଉ କଣ କହୁଥିଲି କି, ପାଗ ବିଷୟରେ ଆପଣଙ୍କ କିଛି କିଛି କିଛି ଧାରଣା ଅଛି। କାହିଁକି ନାନା ଏବେ ତ ଗ୍ରୀଷ୍ମ ଋତୁ ସରିଲା ଆଗ ବର୍ଷା ପଳେଇ ଆସିଲା ତ ଏବେ
ସାର୍ ଆପଣଙ୍କ କଥା ଟିକେ କ୍ଲିଅର ହଉନି ଶୁଭା ଯାଉନି ଦୂରରେ ଥାଇ କଥା ହଉଛନ୍ତି କି?
ନାଇଁ କୋ ଏବେ ବି କ୍ଲିୟର ହଉଛି କି, ହ୍ୟାଲୋ?
ଆଚ୍ଛା ଇୟରଫୋନ୍ କଣ ଦେଇଛନ୍ତି କି? ବୋଇଲେ ବି ଏମତି
ନାଇଁ ନାଇଁ। ନା ଇୟରଫୋନ ଦେଇନି। କିଛି ଇଏ ବୋଧେ ନେଟୱାର୍କ ଇସୁ ପାଇଁ ଏମତି ହେଉଥିବ ବୋଧେ।
ହଁ ଏବେ ଶୁଭା ଗଲା ସାର୍ କଥା।
ଏବେ ଶୁଭାଗଲା ହଁ, ହଉ ଠିକ୍ ଅଛି ମୁଁ ମୋର ଆଜ୍ଞା ମୁଁ ବହୁତ ଭଲ ଅଛି। ଆପଣ କେମତି ଅଛନ୍ତି?
ମୁଁ ବି ଭଲରେ ଅଛି। ଆଉ ଘରେ ସବୁ ଭଲରେ ଅଛନ୍ତି?
ତାହା ସବୁ ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ କେମିତି ଅଛନ୍ତି ସମସ୍ତେ?
ହଁ ସମସ୍ତେ ଭଲରେ ଅଛନ୍ତି। ଆଉ ପାଣିପାଗ କେମିତି ସାର୍?
ଆଜ୍ଞା ହଁ ସେ ପାଣିପାଗ ବିଷୟରେ ହିଁ ମୁଁ ଆପଣଙ୍କୁ କହୁଥିଲି। ପାଣିପାଗ କହୁଥିଲି ଦେଖନ୍ତୁ, ଏବେ ତ ଖରା ଯଉଭଳିଆ ହଉଥିଲା। ଗରମ ଯୋଉଭଳିଆ ଖରା ସରିକି ଏବେ ବର୍ଷା ଆସିଲା ଏ ଯୋଉ ଅଦିନିଆ ବର୍ଷା ଯଉ ଆସୁଛି। କିଛି କିଛିଟା ଭଲ ଦଉଛି ସେ କିଛି ଟା ଖରାପ ବି ଦଉଛି ତ ଆପଣଙ୍କର ସେଥିରେ କିଛି ମତାମତ କଣ କହିପାରିବେ।
ହଁ ଅଦିନିଆ ବର୍ଷା ମାନେ ଶୁଣନ୍ତୁ ପ୍ରକୃତରେ ଏହା ବର୍ତ୍ତମାନ। ଆମ ସମାଜ ମାନେ ଆମ ସମାଜର ପରିସ୍ଥିତି ଏମିତି ହେଇଗଲାଣି ଯେଉଁ ସମୟରେ ବର୍ଷା ହେବା କଥା ନୁହଁ ସେହି ସମୟରେ ବର୍ଷା ହେଉଛି ଆଉ ଯଉଁ ସମୟରେ ବର୍ଷାଟା ଦରକାର ସେଇ ସମୟରେ ବର୍ଷାଟା ହେଉନାହିଁ ଯେମିତି ଦେଖନ୍ତୁ ଖରା ଦିନରେ ମଝିରେ ମଝିରେ ବର୍ଷା ହେଲା। କିନ୍ତୁ ବର୍ତ୍ତମାନ ବର୍ଷା ହେଇଯିବା କଥା କିନ୍ତୁ ବର୍ଷା ହଉନାହିଁ।
ଆଜ୍ଞା ହଁ ନାଇଁ। ଆପଣ ଏ ଯେଉଁ ଅଦିଆ ଏବେ ଯେଁ ଆପଣ କହିଲେ ଅଦିନିଆ ମେଘ ପନ୍ଦର ଦିନିଆ ବର୍ଷା ହେଇଯାଉଛି। ଥରେ ଖରା ହଉଛି। ଭିତରେ ଭିତରେ ପ୍ରବର ଭୀଷଣ ଗରମ ଧରି ତାର କିଛି ନିବାରଣ ମାନେ ଏ ଯଉ ଆମର ବାୟୁ ପ୍ରଦୂଷଣ। ପରିବେଶ ଯେଉଁ ଦୂଷିତ ହେଉଛି। ସେଥିପାଇଁ ଆମର ଯେଉଁ ଋତୁ ଯେଉଁ ଯଉ ମାସରେ ତାର ଋତୁ ରହୁଛି ଯୋଉ ଟାଇମରେ ଯୋଉ ସମୟରେ ସେ ଆସିବା କଥା ସେ ନଆସି କି ମାନେ ଅନ୍ୟ ଅନ୍ୟ ମାନକେ ଏ ଗୋଟେ ଉଦାହରଣ ସ୍ଵରୁପ। ଯଦି ଆମେ ଶୀତ ସିଜନକୁ ଯଦି, ଶୁଣି ପାରୁଛନ୍ତି ତ
ହଁ ମୋତେ ଶୁଭା ଯାଉଛି ସାର୍
ହଁ ହଁ ତ ମୋର କହିବା କଥା ହେଉଛି। ଦେଖନ୍ତୁ ଆମର ଯୋଉ ବର୍ଷକୁ ବାର ମାସ ବାର ମାସ ଯୋଉ ଛଅଟା ଋତୁ ହଉଛି। ସେ ଛଅଟା ଋତୁ ଭିତରେ ଯୋଉ ଯୋଉ ମାସ ୱାଇଜ ମାନେ ମାସକୁ ମାସ ଯୋଉ ଋତୁ ଆସିବା କଥା ସେ ଋତୁ ଠିକ ସେ ଆସୁନାହିଁ। କିନ୍ତୁ ଆଗକୁ ଦେଖିବେ ପଛକୁ ଦଶ ବର୍ଷ ପରକୁ ଗଲେ, ତ ଆମର ପରିବେଶ ବାୟୁମଣ୍ଡଳ କେତେ ପୁରା ବହୁତ ଭଲ ଥିଲା। ଏବେ କିନ୍ତୁ ଏବେକା ଇଏରେ ଦେଖିଲେ ବୋହୁତୁ ମାନେ ଲାଗୁଛି ଅଲଗା ଲାଗୁଛି ଅଲଗା ଅନୁଭୂତି ବି କରୁଛୁ ତ ଏମିତ୍ ମୁଁ କହିବାର କାରଣ ହଉଛି ଆମର ଜ ହଁ ଆମର ଗଛ କାଟିବା ଗଛ କାଟିବା ସହିତ ବାୟୁ ପ୍ରଦୂଷଣ ଯ ଆମର ପ୍ରକୃତ ଧୂଆଁ ଏଇଗୁଡାକରେ ଆମର ପ୍ରାୟ ଦୂଷିତ କରୁଚି ଯେଉଁ ଥିରେ କିି ଆମର ଋତୁରେ ଟିକେ ପରିବର୍ତ୍ତନ ହଉଚି ଦେଖନ୍ତୁ ଆମ ଆପଣ ଯଦି ଶୀତ ଋତୁ ଯଦି ଆସିଲା ଆମକୁ ସ୍ ଯୋଉ ଭରେ ଯୋଉ ଭଳି ହିସାବରେ ଥ ମାନେ ଥଣ୍ଡା ହବା କଥା ସେଇ ଟା ଥଣ୍ଡା ହଉନି। ମାନେ ଶୀତ ସିଜ ଅ ମାନେ ଶୀତ ଋତୁରେ ବି ଆମୁକୁ କିଛି ନହଲେ ଗରମର ଅନୁଭବ ହୁଏ। କିନ୍ତୁ ଶୀତକୁ ଆମେ ଯୋଉ କହୁଥେଲୁ ତିନି ଚେରେ ତିନି ଚାରି ମାସ ଯାଏଁ ଯୋଉ ରହୁଥିଲା ସେ ତିନି ଚାରି ମାସ ନ ରହିକି ସେ ମାସେ ନହେଲେ ତ ଦୁଇ ମାସରେ ରୁହେ ଆଉ ଶୀତ ମାସ ଯୋଉ ତ ତାଙ୍କର ଏ ଯୋଉ ରହୁଛି ମାର୍ଚ୍ଚ ହଉ ଫେବ୍ ନାଇ ନାଇ ଫେବୃଆାରୀ ହଉ ମାର୍ଚ୍ଚ ଭିତରେ ଯୋଉ ରହିବା କଥା ସେଟା ରହୁନି। ମାର୍ଚ୍ଚରେ ସ ଏ ଫେବୃଆରୀରେ ଶେଷ ହେଇଯାଉଚି ତ ମାର୍ଚ୍ଚରେ ଖରା ପଳେଇ ଆସୁଚି। ଖରା ବସନ୍ତ ହଉ ହେମନ୍ତ ହଉ ଏ ଯୋଉ ପତ୍ର ଝଡା ଋତୁଗୁଡାକରେ ଯୋଉ ହଉଛି ସେଥେରେ ବି ଟିକେ କିଛି ଇଏ ଅଲଗା ଅଲଗା ଟିକେ ଭିର୍ନ୍ନ ଲାଗୁନି ଆପଣଙ୍କୁ।
ହଁ ନିହାତି ଭାବରେ ସାର୍। ସାର୍ ଶୁଣନ୍ତୁ ମୁଁ ଯଦି କହିବାକୁ ଯିବି ଆପଣ ଦେଖିଥିବେ ଯଦି ଆମେ ଦଶ ବର୍ଷ ତଳର କଥା କହିବା ଆମ ଲୋକମାନେ ଆ ପ୍ରାୟତଃ ଛଅଟା ଯାକ ଋତୁକୁ ଅନୁଭବ କରିପାରୁଥିଲେ ଆମର ଛଅଟା ଯା କ ଋତୁ ଯୋଉ ଥିଲା ସବୁ ଋତୁକୁ ସିଏ ଅନୁଭବ କରିପାରୁଥିଲେ। ଆଉ ଉପଭୋଗ ମଧ୍ୟ କରିପାରୁଥିଲେ କିନ୍ତୁ ବର୍ତ୍ତମାନ ଏମିତି ପରିସ୍ଥିତି ପ
ଟିକେ ସ୍ଲୋ ହଉଛି ଟିକେ ଲାଉଡଲି ଟିକେ କୁହ ମାନେ ହଁ ଆଉ ଟିକେ ଇଏ କରନ୍ତୁ ମାନେ ସାଉଣ୍ଡ୍
ହଁ ମୁଁ କହୁଥିଲି ଦେଖନ୍ତୁ ଆ ଗରୁ ଆମର ଯେଉଭଳିଆ ପରିସ୍ତିତି ଥିଲା ଛଅଟା ଯାକ ରତ୍ ନ ଋ ତୁକୁ ଲୋକ ଉପଭୋଗ କରିପାରୁଥିଲେ କିନ୍ତୁ ବର୍ତ୍ତମାନ ପରିସ୍ତିତି ଯାହା ହେଲାଣି ମାନେ ଲୋକ ତିନିଟା ଋତୁକୁ ବି ଉପଭୋଗ କରିବା କଷ୍ ଟସାଧ୍ୟ ହୋଇପଡିଛି କାହିଁକି ନା ଯୋଉ ଋତୁ ଯୋଉ ସ ଅମୟରେ ଆସିବା କଥା ସେଇ ସମୟରେ ଆସୁନାହିଁ ଯେମିତି କି ବର୍ଷା ସମୟରେ ଯଦି ବର୍ଷା ନହେଲା ତାହେଲେ ଚାଷୀମାନେ ଯୋଉ ଚାଷ କରିଥିବେ ସେଇଗୁଡାକ ଫଳପ୍ରଦ ହବ ନାହିଁ ଯାହାଫଳରେ କଣ ହବ ନା ଚାଷୀମାନଙ୍କୁ ବୋହୁତ ଅଉ କଷ୍ଟ ହବ ତା ସହିତ ସେମାନଙ୍କର ତ ସେ ପାଉଁଣା ବି ପାଇ ପାରିବେନି ତାପରେ ସ୍ ଯଦି ଶସ୍ୟ ବି ଠିକ୍ ସମୟରେ ଉତ୍ପାଦନ ନହେଲା ତାହେଲେ ଅନ୍ୟମାନଙ୍କୁ ମଧ୍ୟ ଅସୁବିଧା ହବ ଆଉ କେହି ଶସ୍ୟ ଉ ପଭୋଗ ମଦ୍ୟ କରିପାରିବେନି ଦେଖନ୍ତୁ ଏଇ ସବୁର ମୂଳ କାରଣ ହଉଛୁ ଯଦି କୌଣସି ନା କୌଣସି ଜାଗାରେ ଦେ ଖିବା ଆମେମାନେ ଆଉ ଆମର ବିକାଶ ଯୋଗୁ ହଉଥିବା କାର୍ଯ୍ୟକ୍ରମଗୁଡାକ ଯେମତି ଆମେ କହିପାରିବା ଯେ କଳକାରଖାନା ତୁବୁ ତିଆରି ହଉଛି ନୂଆ ନୂଆ। ଇଣ୍ଡଷ୍ଟ୍ରି ତିଆରି ହେଉଛି ଯାହା ଫଳରେ କଣ ହଉ ଛି ନା ସେଇ ଜାଗାରେ ଗଛ ସବୁ କ ଟା ହେଇଯାଉଛି କିମ୍ବା ଆଉ କଣ ହଉଛି ନା ଆମର ଯୋଉ କଳଖାରମାନ ତିଆରି ହେଲା ତାହିଁରୁ ଦୂଷିତ ଜଳକୁ ଆମେ ନଦୀ ପାଖକୁ ଛାଡ଼ି ଦେଉଛେ ଯାହାଫଳରେ କଣ ହେଉଛି ନା ସେଇ। ଯଉ ପାଣିଯାକ ଯାଇକି ମାନେ ଯଉ ଜାଗାରେ ଉପଯୋଗ ହେବା କଥା ହେଇପାରୁନାହିଁ। ଆମ ବାୟୁମଣ୍ଡଳରେ ତା ସହିତ ଦେଖନ୍ତୁ ଯୋଉ ସୂର୍ଯ୍ୟ କିରଣ ବି ଆସୁଛି। ଆମର ଓଜ ଓଜନ ସ୍ତରରେ ଧୀରେ ଧୀରେ କଣ ହେଲାଣି। ନା ବାୟୁମଣ୍ଡଳ ଆପଣ ଶୁଣିଥିବେ ସବୁଜ ଗୃହ ପ୍ରଭାବ ଶୁଣିଥିବେ। ହେଲା ସବୁଜ ଗୃହ ପ୍ରଭାବରେ ମାନେ ଆମ ପରିବେଶଟା ଏମି ହେଇଗଲାଣି ଯେ ବାୟ ସୂର୍ଯ୍ୟ କିରଣ ଆମ। ହସ୍ ପୃଥିବୀକୁ ଆସିପାରୁଛି କିନ୍ତୁ ଯାଇପାରୁନି। ଯାହାଫଳରେ କଣ ହେଉଛି ଦେଖିଥିବେ। ଆଗରୁ ଯଉ ଭଳିଆ ଖରା ହଉଥିଲା ଏବେ ତାଠୁ ଖରାର ପରିମାଣ ବହୁତ। ବଢ଼ିବାରେ ବଢ଼ିବାରେ ଲାଗିଛି ପ୍ରତିବର୍ଷ ଖରାର ପରିମାଣ। ଦେଖିଥିବେ ପ୍ରତିବର୍ଷ ଲୋକ ଏମିତି କହୁଥିବେ ଏଇ ବର୍ଷ ଏତେ ଖରା ହଉଛି। ଆମେ ଆଗରୁ କେଉଁ ବର୍ଷ ଏମିତିଆ ଖରା ପାଇନୁ ହେଲା। ତ କଣ ହଉଛି ନା ସେଇ ଯେଉ ସବୁଜ ଗୃହ ପ୍ରଭାବ ଦ୍ଵାରା। ଏଇ ଯୋଉ ଖରାର ପରିମାଣ ଉତ୍ତପ୍ତ ବଢିବାରେ ଲାଗିଛି ଯାହାଫଳରେ। କଣ ହେଉଛେ ନା ଆମେ ବିଭିନ୍ନ ପ୍ରକାର। ଅସୁବିଧାର ସମ୍ମୁଖୀନ ହେଉଛେ ଆପଣ ଶୁଣିଥିବେ ଏଇ। ବର୍ଷ ବଲାଙ୍ଗୀରିରେ ସାତ ନା ପନ୍ଦର ଜଣ। ଅଂଶୁଘାତରେ ମରିଗଲେ ଆପଣ କେବେ ଶୁଣିଥିଲେ। ନା ଅଧିକ ଶୀତ ହବା ଯୋଗୁ ମରିବା କଥା ଶୁଣିଥିବେ। ଅଧିକ ଖରା ଅଂଶୁଘାତରେ ପନ୍ଦର ଜଣ ମରିଗଲେ।
ଆଜ୍ଞା।
ତ। ଆଉ ଆଉ ଗୋଟେ କଥା କହୁଥିଲେ ଆଜ୍ଞ ଆପଣଙ୍କୁ। ସୋସିଆଲ ମିଡିଆ ଉପରେ କଣ କିଛି ଅନୁଭୂତି କିଛି ରହୁଛି କି ମାନେ। କିଛିଟା ଭଲ ଅଛି କିଛିଟା ଖରାପ ଅଛି ସେ ବିଷୟରେ ଆପଣ କଣ କହିବା ପାଇଁ ଚାହୁଁଛନ୍ତି।
ହଁ ସସ୍ ସୋସିଆଲ ମିଡ଼ିଆଟା ଯଦି ଆମେ ଦେଖିବା ବର୍ତ୍ତମାନ ପାଇଁ ଗୋଟେ ଭଲ ଇନିସିଏଟି। କହିପାରିବା ଦେଖନ୍ତୁ ବ
ଆଜ୍ଞା ସ୍ୱର ଆଉଥରେ ଟିକେ କମିଗଲା ଆପଣଙ୍କର। ସ୍ୱର ଟା ଆଉ ଟିକେ ଥରେ ଧୀରେ ହେଇଗଲା ମାନେ।
ଆଚ୍ଛା। ଏବେ ସୁବ
ନାଇଁ ଆପଣଙ୍କର ଯୋଉ ଭଏସ ମାନେ ଯୋଉ ସ୍ୱର ଟା ରହୁଛି। ହଁ ଏବେ ସୁବିଲା ହଁ ଟିକେ ଟିକେ ଥ ମଝିରେ ମଝିରେ ଆପଣ ଯେତେବେଳେ କହୁଛନ୍ତି। ଗୋଟେ ଝାଡିରେ ଯଦି ଆପଣ କହିବେ ଗୋଟେ ଗୋଟେ ବା ମାନେ ଗୋଟେ ଧାଡି ଠିକ ହଉଛି ଆଉ ଟିକେ ଗଲେ ମାନେ। ଧୀରେ ହେଇଯାଉଛି ତ ସେଠି ଟିକିଏ ଶୁଣିବା ପାଇଁ ଅସୁବିଧା ହେଉଛି।
ଆଚ୍ଛା ସେ କଣ ହେଉଥିବ ସାର୍ ମୁଁ ଭାବୁଛି ଆପଣ। କର ବି ଭଏସ ଟା ମତେ ସେଇଭଳିଆ ଶୁଭା ଯାଉଛି ମତେ ଲାଗୁଛି ବଧେ କି କିଛି ନେଟୱାର୍କ ଇସୁ ରହୁଛି ଯଉଥିପାଇଁ କି ଏମିତି ହେଉଛି।
ହଁ ହଁ।
ହଁ ଯଦି ଦେଖନ୍ତୁ ସାର୍ ମୁଁ ସୋସିଆଲ ମିଡ଼ିଆରେ କହିବାକୁ ଯିବି ସୋସି
ସସ୍ ହଁ କୁହନ୍ତୁ।
ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଗୋଟେ ଗୁଡ୍ ଇନିସିଏଟିଭ୍ ତାପରେ ଏଇଟା ଆମ ପରିବେଶ ଉପରେ ପଡ଼ୁଛି। ଆମେ ଯେତିକି ସୋସିଆଲ ମିଡ଼ିଆ ୟୁଜ୍ କରୁଛେ ତାର ରେଡ଼ିଏସନ୍ ମଧ୍ୟ ସେତିକି ବଢ଼ୁଛି। ଯାହାର ଉତ୍ତପ୍ତଟା ଆମ ପରିବେଶ ଉପରେ ପଡ଼ୁଛି ବୋଲି ଆମେ କହିପାରିବା ହଁ। ଆଉ ବର୍ତ୍ତମାନ ତ ସୋସିଆଲ ମିଡ଼ିଆ ଏମିତି ହେଇଗଲାଣି ଆମେ ୱିଦାଉଟ୍ ସୋସିଆଲ୍ ମିଡ଼ିଆରେ ବଞ୍ଚ କିଛି ହିଁ ପାରିବାନି ଆଉ ଦେଖନ୍ତୁ ବର୍ତ୍ତମାନ କହିବାକୁ ଗଲେ ମିଡ଼ିଆ ବାଲା ଯୋଉଁ ଆମେ କହୁଚେ ଇଏ ହେଉଚି ଆମ ଗଣ ସ୍ୱତନ୍ତ୍ର ଶାସନର ଚତୁର୍ଥ ସ୍ତମ୍ଭ ବୋଲି କହୁଚେ ସତ କିନ୍ତୁ ସେ ସବୁ ଆଜି ବି ବିକ୍ରି ହୋଇଗଲା ଭଳିଆ ଲାଗୁଚି ଯାହାଦ୍ୱାରା କି ଆମେ ସୋସିଆଲ ମିଡ଼ିଆ ଦୁୱାରା ହିଁ ମାନେ ପ୍ରକୃତ ସତରେ ସତ କଥାଟା କଣ ଜାଣିପାରୁଚେ।
ହୁଁ। ଏକଦମ ଠିକ କଥା କହିଲେ। ଏକଦମ ଠିକ କଥା କହିଲେ ତ ମୁଁ କଣ କହୁଥିଲି କି ଆଜ୍ଞା ମୋର ଟିକେ ରହୁଚି। ହଁ ଆପଣଙ୍କ ସହିତ କଥା ହେଇକି ବୋହୁତ ଆଜ୍ଞା ଆଜ୍ଞା ଧନ୍ୟବାଦ ଧନ୍ୟବାଦ।
ଧନ୍ୟବାଦ ସାର୍ ରହୁଚି ସାର୍।